ହଁ।
ହଁ ନମସ୍କାର।
ନମସ୍କାର।
କଣ କରୁଛନ୍ତି?
କିଛି ନାଇଁ ବସିଥିଲି। ତମେ କଣ କରୁଛ?
ହଁ ମୁଁ ବି ଏମିତି ବର୍ଷିଥିଲି ଆଉ କଣ ବର୍ଷା ହଉଚି ଘରୁ ତ କୁଆଡେ ବାହାରକୁ ଯିବାକୁ ନାଇଁ ଘର ଭିତରେ ବସିଚି ଆଉ।
ହୁଁ ଆମ ଏଠି ତ ବର୍ଷା ଫର୍ଷା ସେତେ ହଉନି ଏ ଦିପହରେ ଟିକେ ହଉଥିଲା ଆଉ।
ହଁ ଆଜି ତମର ସେପଟେ ବର୍ଷା ନା ଖରା?
ଆମ ଖରା ଟିକେ ଟିକେ ହଉଥିଲା।
ହଁ ହଁ ହଁ ଉଁ ହଉ ଭଲ କଥା ଆଉ। ହଁ ଆମର ଏଇ ଭୁବନେଶର୍।
ଓହୋ।
ହୁଁ ଆପଣଙ୍କ ଜାଗାରେ ମାନେ କଣ ଭଲ ପ୍ରସିଦ୍ଧ?
ଉଁ ପ୍ରସିଦ୍ଧ ମାନେ। ସମ୍ବଲପୁର ସମଲେଇ ମନ୍ଦିର ଜେନ ଯୋଉଟା ଅଛି। ଉମାଧୁମା ଉନୁସ ଶିନାଥ, ଆ ଏ ହିରାକୁଦ ଡ୍ୟାମ। ଏମତି ସବୁ ଅଛି ଆଉ।
ହଁ ହଁ ହଁ ଆପଣ କେବେ ଯାଇଛନ୍ତି?
ହଁ ଯାଇଚି।
ହଁ ହଁ କେତେ ଥର ଯାଇଚନ୍ତି?
ଉଁ ନୁରସିଂନାଥ୍ ଯାଇଥିଲି ଦୁଇ ତିନି ଥର ଯାଇଚି। ସମଲେଇ ମନ୍ଦିର
ଆଚ୍ଛା ହୀରାକୁଦ ଡ୍ୟାମରେ ମାନେ ତାର ସେଠି କଣ କରାଯାଏ ହୀରାକୁଦ ଡ୍ୟାମ୍ ରେ।
ଉ ହୀରାକୁଦ ଡ୍ୟାମ ରେ ତ ଯେମିତି କିି ଉଁ ହୁଁ ମାନେ ପାଣି ହିଁ ତ ସଂଗ୍ରହ କରିବା ପାଇଁ କାର ରଖାଯାଇଛି ଆଉ ଉଁ ଇଲେକ୍ଟ୍ରି ଯୋଉଟା ବାହାରିଛି ବିଦ୍ୟୁତ୍।
ହଁ ପାଣି ସଂଗ୍ରହ କରିକି ସେଥିରୁ ବିଦ୍ୟୁତ୍ ବାହାର କରାଯାଏ। ଆପଣ ତାର କିଛି ପ୍ରଣାଳୀ ଦେଖିଛନ୍ତି କେମିତି କଣ?
ନା ସେ ସେତ ନା ନା ସେଟା ତ ଦେଖିନି କିନ୍ତୁ ଉଁ ବିଦ୍ୟୁତ ପାଇଁ ବି କାମ ଆସେ ଆଉ ଚାଷ କରନ୍ତି ନା ଖରା ଦିନରେ। ଧାନ ଚାଷ ବରଗଡ଼ ସାଇଡ଼ରେ ତ ସେଥିପାଇଁ ବି କାମ ଆସେ ଆଉ।
ଓହୋ ହେଲେ ଚାଷ ବାସରେ ମଧ୍ୟ ସେ ଯୋଉ ପାଣି ସଂଗ୍ରହ କରୁଛନ୍ତି କାମରେ ଲାଗୁଛି। ପାଣି ଟା ସେମାନେ କଣ ବର୍ଷା ପାଣି ମଧ୍ୟ କଣ ସଞ୍ଚୟ କରି ରଖନ୍ତି କି?
ବର୍ଷା ପାଣି ମାନେ ଯେମିତି କି ହଁ ଯେମିତି ନଦୀ ମାନେ ଅଛି। ଆସୁଛି ନାଲ ନଦୀ ନଦିନାଲ ଏ ସବୁ ଆସୁଛି ଆଉ ମହାନଦୀରୁ ଜାଣିଛ ତ ସେ ଛତିଶଗଡ ରୁ ଆସୁଛି ଏଠି। ମାନେ ରହୁଛି। ଆଉ ଏଠୁ ମାନେ ଗେଟ୍ ଟା ଖୋଲିଲେ ସେ କଟକ ଭୁବନେଶ୍ୱର ତମ ସେଠିକୁ ଯାଉଛି ଆଉ।
ହଁ ହଁ ହଁ
କଟକ ମହାନଦୀ ତ ଜାନିଥିବ ସେ ଏପଟରୁ ହିଁ ସବୁ ତ ବୋହିକି ଯାଉଛି।
ହଁ ହଁ ହଁ ହଁ ବହୁତ୍ ବଢିଆ ଆଉ।
ଆପଣ ଏପଟେ କେବେ ଆସନ୍ତି କି ନାଇଁ?
ନା ମୁଁ ତ ସେପଟେ କେବେ ଯାଇନି ଯିବି ଭାବୁଛି ଆଉ ଦେଖିବି ହୀରାକୁୋଦ ଡ୍ୟାମର କେମିତି କଣ ବିଦ୍ୟୁତ୍ ଉ ଅ ବାହାର କରାଯାଏ ଆଉ ସେ ବିଦ୍ୟୁତ୍ ଚାକୁ ଆମେ କେମିତି ମାନେ ତାକୁ। ହଁ ତାର ମାନେ ଅପବ୍ୟବହାର ନକ ସୁବ୍ୟବହାର କରିବା ଦରକାର ମାନେ। ଅ ଫ୍ୟନ୍ ଲାଇଟ୍ ଅଯଥାରେ ମଧ୍ୟ ଘରେ ଲାଗିକି ଥାଏ ନା ସବୁ ଟିକେ ଟିକେ କଥା ଗୁଡିକ ଆମ ମାନିବା ପଡିବ ମାନେ ଫ୍ୟାନ ଲାଇଟ୍ କିମ୍ବା କିଛି ଜିନିଷ ଲାଗିଛି ତ ତାକୁ ଆମେ ବନ୍ଦ୍ କରିବା ଦରକାର ଆମେ ପାଠ ପଢୁଥୁବା ଯଦି ବାହାରକୁ ଯିବା। ଫ୍ୟନ୍ ଲାଇଟ୍ ବନ୍ଦ କରି ଯିବା ଉଚିତ୍ କାହିଁକିନା ସେମାନେ ଆମ ପାଇଁ ଏତେ। ଜଳ ସଂରକ୍ଷଣ। କରିକି ବିଦ୍ୟୁତ୍ ବାହାର କରୁଛନ୍ତି ଆମ ତ ଛୋଟ ଛୋଟ କାମ ଗୁଡିକ କରିବା ପାଇଁ ପଡି଼ବ ନା
ହୁଁ ପୁରା ଠିକ କଥା କିନ୍ତୁ ଜାଣିଛ ତ ମାନେ ତମେ ମୁହଁ ବନ୍ଦ କଲେ ବି ଯେଉଟା ବିଦ୍ୟୁତ ଦରଜ ବଢୁଛି। ଇଲେକ୍ଟ୍ରିକ ବିଲ୍ ଟା ତ ଯେମିତି ହେଲେ ବି ବନ୍ଦ କରିବା ପାଇଁ ତମେ ବାଧ୍ୟ ହବ।
ହୁଁ ହୁଁ ହୁଁ ବାସ୍ ସତ କଥା କହିଲେ।
ହଁ ଇଚ୍ଛା ନଥିଲେ ବି ବାଧ୍ୟ ହବ ଆଉ ମୋ ହିସାବରେ ଉଁ ନ ବଢି଼ଥିଲେ ବି ସେଟା ଯେତିକି। ଦତ୍କାର ବିଦ୍ୟୁତ୍ ଟା। ସେତେ ବ୍ୟବହାର କରିବା ଠିକ୍ ହୁଁ
ହଉ ସେମିତି କଲେ ଭଲ ହବ ଆଉ।
ହୁଁ ହୁଁ ଆସ କେବେ ଏପଟେ। ସମ୍ବଲପୁର୍ ମାନେ ସମଲେଇ ମନ୍ଦିର ଦର୍ଶନ କରିବ ମାଧୁମା
ହଁ ହଁ ନିଶ୍ଚୟ ଆଚ୍ଛା ସମଲେଇ ମନ୍ଦିରରେ ସେଇଟା କଣ? ପ୍ରସିଦ୍ଧ ମାନେ କଣ ଭୋଗ ଲାଗାଯାଏ କଣ ହୁଏ।
ଭୋଗ ତ ସେ ନଡ଼ିଆ ଆଉ। ତମର କଣ ଲିଆର ଲଡୁ ନାହିଁ ଲଡୁ ଯୋ ଲିଆର ପାଗେକାନି ସବମ ଜୋଗାର୍ ସେଇ ତ ଭୋଗ ଆଉ
ଓ ହୋ ହୋ
ତାଙ୍କର ଭଲ ମାନେ ଦେବୀଙ୍କର ସେ ଲିଆ ଯୁଗାର ଆଉ ନଡ଼ିଆ। ଆଉ ସେମିତି କିଛି ଖାସ ନାହିଁ ମାନେ ସେମତି
ହୁଁ ହୁଁ ହୁଁ ଆଛା ଭଲ ଆଉ
ହୁଁ ତମେ ମାନେ ଏ ସମଲ ପୁର ସାଇଡ କୁଆଡେ ଆଇଛ କି କି ନାଇଁ ମାନେ ଯେମତି
ନା ନା ସମ୍ବଲପୁର ସାଇଡ ମୁଁ କେବେ ସେ ଭିତରକୁ ପଶି ହି ନାହିଁ ମୁଁ ଯାଇନି କେବେ।
ଏମାନେେ ଏଇ ପଶ୍ଚିମ ଓଡ଼ିଶା ସାଇଟ୍ କଉଁପଟେ ବିନ।
ନା ନା ମୁଁ ସେପଟେ ଯାଇନି।
ଓହୋ ତମର ପଢ଼ାପଢ଼ି କଣ?
ମୋର ଏବେ ପଢାପଢି ମୋର ଚାଲିଛି ଫାର୍ମାସି।
ହଁ ହମ୍ଁ
ଓହୋ ନା ଗ୍ରାଜୁଏସନ ପରେ ସେଟା କରୁଛି।
ଓହୋ।
ହୁଁ
ସାଇନସ ନେଇଥିଲେ କି ଗ୍ରାଜୁଏସନ୍?
ହଁ
ହୁଁ ହଁ ଠିକ ଅ ହଁ ହଁ।
ହେଲେ ଏବେ ଯୋୟ ଅତ୍ୟଧିକ ବର୍ଷା ହଉଛି କଣ କରିଲେ କିଛି ପଦକ୍ଷେପ ନେଲେ ଭଲ ହବ, ତମକୁ କଣ ଲାଗୁଛି?
ମୋ ହିସାବରେ ତ ଯେତେ ଇଣ୍ଡଷ୍ଟ୍ରି ଅଛି ସବୁଥିରୁ ବେଶୀ ଧୂଆଁ ଆସୁଛି। ସେଇଟା ବି ଗୋଟେ ପ୍ରୋବ୍ଲେମ୍। ଆଉ ଉ ଗଛ ଯଉ ଯେମିତି କାଟୁଛନ୍ତି ସରକାର
ହୁଁ।
ତାକୁ ବନ୍ଦ କରିବା କଥା, ଯେମିତି ଆମର ଆନ୍ଧ୍ରପ୍ରଦେଶରେ ଆଇ ଟି ସେକ୍ଟର ବନିବା ପାଇଁ ଯେମିତି କଟା ଯାଉଥିଲା ଗଛ।
ହୁଁ ହୁଁ ହୁଁ
ଏଟି ସୁ ପୁରା କଟା ହେଇଗଲାଣି ନା?
ହଁ କଟା ହେଇଯଗଲାଣି ସବୁ।
ହଁ କିନ୍ତୁ ସେଟା ନ କରିବା କଥା ମାନେ ଯୋଉ ଜାଗା ଖାଲି ଅଛି ସେଇ ଜାଗାରେ ଇନ କରିବା କଥା ହଁ ଗଛ ଲଗେଇବା କଥା। ଆଉ ମାନେ ଯେମିତି ଯୋଉ ଇଣ୍ଡଷ୍ଟ୍ରିରେ ମାନେ ପ୍ରଦୂଷଣ ବେଶୀ ହଉଛି ସେଇଟାକୁ ମାନେ ବହୁତ କମ୍ କରିବା କଥା। ମାନେ ଉଁ ସେଇ ଇଣ୍ଡଷ୍ଟ୍ରି ଆମ ମାନେ ଭାରତରେ ବହୁତ କମେଇ ଦେବା କଥା ଆଉ ଯୋଉଥିରେ ମାନେ ଧୂଆଁ ଆସୁନି ଯୋଉଟା ପ୍ରଦୂଷଣ ମାନେ ଖରାପ ପଡୁନି। ବାଯୁ ପାଣି ଏ ସବୁକୁ ଖରାପ କରୁନଥିବ ପରିବେଶକୁ। ସେ ପ୍ରକାର ସବୁ କରିବା କଥା ଆଉ।
ହୁଁ ହୁଁ ହୁଁ।
ଆଉ ଆମେ ବି ଯେମିତି କରୁଛୁ ଯେମିତି ଏଁ ପଲିଥିନ୍ ଫଲିଥିନ ଏସବୁ ପକଉଛୁ, ମାନେ ସବୁ ଏ ପରିବେଶ ପାଇଁ ବି ଖରାପ। ଆଉ ଧୂଆଁ ଯେମିତି କରୁଛୁ
ସେ ବହୁ ତା ବଦଳରେ ଆମେ କାଗଜ ଠୁଙ୍ଗା ବ୍ୟବହାର କରିପାରିବା।
ହଁ ଆଉ ମାନେ ଆଉ ଗୋଟେ ପଲିଥିନ୍ ବି ବାହାରିଥିଲା, ପଛ ପରେ ପରେ। ଯେମିତି କିି ମାନେ ସେ ପ୍ଲାଷ୍ଟିକ ନଥିଲା, କି କାଗଜ ଟାଇପର ଟିକେ ବାହାରିଥିଲା। ସେଇଟା ସେମିତି ବାହାରିବା କଥା ହଁ ହଁ ଯେଉଁଟା ମାଟିରେ ମିଶିବ। ଟାଇପର ଜିନିଷ ବ୍ୟବହାର କରିବା କଥାଆଉ ଆଉ ସେ ଟାଇପର ଜିନିଷ ବି ମାନେ ତାର କରିବା କଥାନା ତିଆରି। ଆଉ ପଲିଥିନ୍ ଟା ବନ୍ଦ କରିବାର କଥା।
ହଁ ହୁଁ।
ହୁଁ। ଆଉ ମୋ ହିସାବରେ ଗଛଲତା ଲଗେଇବା କଥା।
ପଦକ୍ଷେପଟା ଭାବୁଛନ୍ତି ସେଇଟା ଆପଣଙ୍କର ସାଙ୍ଗସାଥି ମାନଙ୍କ ସହିତ ଟିକେ ଆଲୋଚନା କଲେ ସେମାନେ ମଧ୍ୟ କାଗଜ ଠୁଙ୍ଗା ବ୍ୟବହାର କରିବେ। ସେମାନେ ମଧ୍ୟ ଯଦି ଗୋଟେ ଗୋଟେ ଗୋଟେ ଗଛ ଲଗେଇବେ ପାଞ୍ଚଟା ସାଙ୍ଗ ତ ତା ଟିକେ ଆଉ ତାଙ୍କର ସାଥି ମାନଙ୍କୁ ଏମତି ହେଇକି ମାନେ ଟିକେ ତ ଆମେ ଦେଶ ପାଇଁ ଉନ୍ନତି କରିପାରିବା ନା। ଆମକୁ ପ୍ରଥମେ ନିଜେ ଆରମ୍ଭ କରିବା ପାଇଁ ପଡିବ।
ହୁଁ।
ଆମେ କାଗଜ ବ୍ୟବହାର ଶିଖିବା ପାଇଁ ପଡିବ ଆମେ ଗଛ ଲଗେଇବାକୁ ପଡିବ ତାପରେ ଅନ୍ୟକୁ ଯାଇକି କହିବା
ଆମେ ଯେ ମୁଁ ଯେମିତି ମାନେ ପ୍ରସ୍ତୁତି
ତେ ବହୁତ ଜିନିଷ କହିଲେ ସେ ଜିନିଷ ଗୁଡା ମୁଁ ମୋ ସାଙ୍ଗ ସହିତ ଆଲୋଚନା କରିବି। ହଁ ମୁଁ ଯାହା ଯେତିକି ଆପ ଆପଣଙ୍କୁ କହିଲି। ଆପଣ ଆପଣଙ୍କ ସାଙ୍ଗ ସହିତ ଆଲୋଚନା କରିକି ଆମେ ଆମର କାମ ଆରମ୍ଭ କରିବା।
ହୁଁ ମାନେ ଏଇଟ୍ ଏଇଟା ଏ କାମଟା କିନ୍ତୁ ଆମେ ଷ୍ଟାର୍ଟ କରିଦେଲୁଣି ଯେତ ଜେତେବେଲେ ଆମେ ପ୍ଲସ ଥ୍ରୀ ଫାଷ୍ଟ ଇଅର ପଢୁଥିଲୁ। ଆମ ମ୍ୟାଡ଼ମ୍ ଟା ଗୋଟେ ଥିଲେ ତ ଆମ ମ୍ୟାଡ଼ମ୍ କହିଲେ କି ଆମେ ମାନେ ଜୀବନରେ କିଛି କରୁ ନ କରୁ କିନ୍ତୁ ବର୍ଷରେ ଗୋଟେ ଦୁଇଟା ଗଛ ଆମେ ଲଗେଇବା। ଜୀବନରେ ମାନେ ଯେତେ ଆମକୁ ଯେତେ ବର୍ଷ ହୋଉଛି ଆମ ବର୍ଷ ହିସାବରେ ଆମେ ଲଗେଇବା କହିଲେ। ଆଉ ଯିଏ ଯଦି ବେଶୀ ଯତ୍ନ କ ମାନେ ବେଶୀ ଲଗେଇକି ଯତ୍ନ କରିପାରୁଛି ଭଲ କିନ୍ତୁ ଗୋଟେ ଗୋଟେ ଗଛ ଆମେ ଯତ୍ନ କରିବା ତା ବହୁତ ଭଲ ମାନେ ଆମେ ଯତ୍ନ ଆରାମ ସେ ନେଇପାରିବା। ତାର କହିଲେ ମ୍ୟାଡ଼ନ ତ ନିଜ ଜନ୍ମ ଦିନରେ ଗୋଟେ ଗୋଟେ ଗଛ ଲଗେଇବା। ଆଉ ସେମିତି କହିକି ମାନେ ଆମେ ଏ ମୋ ହିସାବରେ ତ ମୁଁ ପଚାଶ ଟା ଗଛ ଉପରେ ଲଗେଇ ସାରିବିନି ମୁଁ।
ହଁ ଖୁବ ବଢିଆ। ଆପଣ ଏତେ ସାରା ଗଛ ଲଗେଇଲେଣି ବହୁତ। ଉପକାର କରୁଛନ୍ତି ଦେଶ ପାଇଁ ଆମକୁ ମଧ୍ୟ ଆପଣଙ୍କ ଠାରୁ ବହୁତ ଜିନିଷ ଶିଖିବାର ଅଛି। ଆମେ ମଧ୍ୟ ଲଗେଇବୁ।
ହୁଁ ହୁଁ ସେଟା ଭଲ କଥା କିନ୍ତୁ। ଆମ ଶୁଣ ଆମେ ଯଦି ଉପକାର ନପାଇଲେ ବି ଆମ ଯୋଉ ତଲ ପିଢି ଆସୁଛନ୍ତି ସେମାନେ ତ ପାଇବେ।
ହଁ।
ତାଙ୍କ ପାଇଁ ନହେଲେ ଆଉ ବହୁତ ଅସୁବିଧା ହେବ ଅକ୍ସିଜେନ ପାଇଁ ଜାଣୁଛ ତ କେମିତି କଣ। ଆମ ହିସାବରେ ନା ଆଉ ସରକାର ବି ଗୋଟେ ଗୋଟେ ଏଇଟା ନେବା କଥା ପଦକ୍ଷେପ। ଯେ ଯୋଉମାନେ ଗଛ ଲଗଉଛନ୍ତି ଗୋଟେ ହେବା କଥା ଯେ ସେମାନଙ୍କୁ ଗଛ ଫ୍ରିରେ ମିଳିବ ସେମାନଙ୍କୁ ସେ ଗଛ ପାଇଁ ସାର
ଥିଲେ ଆଉ ଟିକେ ଗଛ ଲଗେଇବା ପାଇଁ ଆମର ମାନେ ଆଗ୍ରହ ଟା ବଢିବ।
ହଁ ଆଉ ସେମାନେ ସୋସିଆଲ ମିଡିଆରେ ସେ ଗଛକୁ ଛାଣିବେ ମାନେ ଏଇ ଗଛ ମୁଁ ଲଗେଇଲି ଏତେ ବଡ ହେଲା ଏଇ ହେଲା। ଆଉ ସେଥିରୁ କିଛି ନା କିଛି ଗୋଟେ କମିଶନ ମିଳିବା ଯେମିତି କି ଏ ଏଇ ଗଛ ଟା ମାନେ ଏତେ ପାଇଁ ହେଲା ଏତେ ହେଲା କି ତି ହେଲାବଲେ ଦଶ ଟଙ୍କା କି ପାଞ୍ଚ ଟଙ୍କା ମିଳିବ। ସେମିତି ହେଲେ କଣ ହେବ ନା ମାନେ ଆଗ୍ରହ ବଢିବ। ଲୋକର ଆଉ ମାନେ ଯାହାର ଇଛା ଆଉ ଯାହାର ଇଚଛା ନଥିଲେ ବି ନା ସେ ସେ ପଇସା ଲୋଭରେ କରିବା ପାଇଁ ଭଲ ଲାଗିବ ତାହାକୁ ଆଉ କଲେ ତାହାକୁ ଆଗ୍ରହ ବି ଲାଗି ଯିବ ସେ କରିବା ପାଇଁ ଆହୁରି ଇଣ୍ଟରେଷ୍ଟ ହେଇଯିବ।
ହୁଁ ଆ ବହୁତ ବଢିଆ ଆପଣ ସବୁ ମାନେ ଆଲୋଚନା ମୋ ସହିତ କଲେ ମତେ ଶୁଣିକି ବହୁତ ଖୁସି ଲାଗିଲା। ବହୁତ ଆଗ୍ରହ ବି ଲାଗିଲା ମତେ ମଧ୍ୟ ଗଛ ଲଗେଇବା ପାଇଁ ଇଚ୍ଛା ହଉଚି ବହୁତ।
ହଁ।
ତ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣ ଆପଣଙ୍କର ଜରୁରୀ ସମୟ ଛାଡ଼ି ମ ତି ସମୟ ଦେଇଚନ୍ତି ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
ଆପଣଙ୍କୁ ବି ବହୁତ ଧନ୍ୟବାଦ ଆପଣଙ୍କ ସହିତ କଥାବାର୍ତ୍ତା ହେଇକି ମତେ ବି ବହୁତ ଭଲ ଲାଗିଲା।
ହୁଁ ହଉ ତାହଲେ ଠିକ ଅଛି ମୁଁ ଏବେ ରଖୁଚି।
ଆଉଥରେ ଯଦି ସୁଯୋଗ ମିଳିବ ଫୋ ଫୋନ ଟା କରିବେ।
ହଁ ହଁ ନିଶ୍ଚୟ କରିବେ। ମୁଁ ଏବେ ରଖୁଚି ନମସ୍କାର।
ଠିକ୍ ଅଛି।